ଏ ବସିଥିଲି ତମେ?
ଓ ହଁ ମୁଁ ବି ତ ସେଇ ବସିଛି ଆଉ। ଆଉ କଣ ଖାଇଛୁ? ହଁ ଖାଇ ଶାଇଲିନି ତୁ
ହଁ ଏବେ ଖାଇକି ଜଷ୍ଟ ଉଠିଲି ଆଉ।
ଓହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ସମସ୍ତେ ଶୋଇଲେଣି ଯାଉଛନ୍ତି ଶୋଇବେ ବୋଲି।
ଓହୋ ତୁ ଶୋଉନୁ କି ଖରା ବେଳେ?
ନାଇଁ ମ ମୁଁ ଆଜି ଶୋଇବିନି ଆ ନିଦ ଲାଗୁନି ଆଉ।
ଓହୋ ଆଉ ତୋ ଦେହ ଠିକ ଅଛି?
ହଁ ଭଲ ଅଛି ଦେହ ଆଉ ତମ ଦେହ?
ହଁ ମୋ ଦେହ ବି ଭଲ ଅଛି ଆଉ ଆଉ କଣ ରୋଷେଇ ହେଇଥିଲା?
ଆଜି ଭାତ ଆଉ ଡାଲମା ଆଉ କଣ ଭେଣ୍ଡି ଆଳୁ ତରକାରୀ। ଆଉ ଆଉ କଣ ଆଉ ବାଇଗଣ ପୋଡା ଆଳୁ ପୋଡା ଏଇରା ଆଉ।
ହୋ ଭାତ ଭେଣ୍ଡି ଆଳୁ ତରକାରୀ, ଭଗବାନ ଆଳୁ ପୋଡା।
ହଁ ନାଇଁ ମ ପେଟେ ଖାଇନି।
ହୁଁ ହୁଁ ଆଉ କଣ କରୁଛ ଆଉ ଘରେ ସମସ୍ତେ ଦେହ ପା ଭଲ?
ହଁ ଭଲ ଅଛି।
ଓହୋ ଆଉ ଆଡେ ତମ ଆଡେ କୁଆଁର ପୁନେଇଁ ହଉଛି?
ହଁ ଆମଡେ ହୁଏ।
ତୁ କରୁଛୁ?
ହଁ ମୁଁ କରେ।
କେତେ ବର୍ଷ ହେଲା କଲଣି?
ମୁଁ ତ ଛୁଆ ର କରୁଛି ଆଉ।
ଓହୋ ଦେ କଣ କରୁଛୁ ଟିକେ କହିଲୁ ମୁ ତମ କୁଆଁରପୁନେଇଁ କେମିତି ପାଳନ ହଉଛି?
ଆମର ଯେଉଁ ସବୁ ସବୁଦିନ ମାନେ ଥିବ ପନ୍ଦର ଦିନ କି ମାସେ ଏମିତି ଥିବ କଣ ଚଉଁରା ମୂଳେ ଭୋଗ ଦିଅନ୍ତିନି କି?
ହୁଁ ହୁଁ।
ହଁ ସେ ଚଉୁର ମୂଳେ ଭୋଗ ଦେବେ ତୁଳସୀରେ କଣ କଣ ମାଠଆ ମାଠିଆ ଜୋରା ଆମର ଠେକି ଯୋରା କୁହନ୍ତି ସେରା ବସେଇକି କଣ ଆମ୍ବ ଡାଳ ଫାମ ଡାଳ ଦେଇକି ପୂଜା କରନ୍ତି ମୁଁ ବି ସେରା କରେ ତାପରେ ବହି ପଢ଼ିବେ ସଞ୍ଜବେଳୁ କଣ ଜହ୍ନି ଫୁଲ ନେଇକିନା ଥୋଇବେ ତାପରେ ସବୁଦିନ ପୂଜା କର ତାପରେ କୁଆର ପୁନେଇ ଦିନ ଅ ଯୋଉ ସାତବାଳି ହୁଏ ସାତ ବାଳିରୁ କୁଆଁରକୁ ନେଇଦିନ ଏନ୍ତା କରନ୍ତି ଯୋଉ ଫାଷ୍ଟ ଯେ ସଞ୍ଜବେଳୁ ସମସ୍ତେ ଯିବେ ସବୁ ମାନେ ପୁ ଲିପି ଲିପକି ମୂର୍ଜ ଫୁଜ ପକେଇ ଦେଇଥିବେ ସଞ୍ଜବେଳେ ଯିବେ ସମସ୍ତେ ଚାନ୍ଦ ସ ସତଟା କରିକି ନେବେ ଯିଏ ଯେଉଁଥିରେ ଚାନ୍ଦା କରିକି ନେଇଥିବ ଆଉ ଆମର ଛେନ୍ଦାରେ ବିସ୍କୁଟରେ କିଏ କହୁଥିଲେ ବଡ ଚାନ୍ଦ ଟେ ପୁଣି କରିବେ ସେଠି ନେଇକି ଯାଇଥିବ ଭୋଗ ସବୁ ଚକୁଟି ଗୋଟେ ବଡ ଚାନ୍ଦ ଟେ କରେ ବଡ ଚାନ୍ଦ କରିକି ନେଇକି କଣ ଚାନ୍ଦ ଗିଲନ୍ତି ଯେ ଚାନ୍ଦ ନେଇକିନା ହେରା ଖାଆନ୍ତିନି ତ, ନେଇକି ଫିଙ୍ଗି ଦିଅନ୍ତି କଣ ପୋଖରୀରେ ଫିଙ୍କିବେ ଆଉ ନୂଆ ଡ୍ରେସ ତ ସମସ୍ତେ ପିନ୍ଧିବେ ଆଉ ଉପାସ ରହିବେ ସମସ୍ତେ ପୁରା ଗୋଟେ ଦିନ ଟା ତାପରେ ଚାନ୍ଦ ବନ୍ଦ ଚାନ୍ଦ ଆସିବ ଚାନ୍ଦ ବନ୍ଦେଇ ସାରିବେ ତାପରେ ଯାଇକି ଖାଆନ୍ତି।
ଓହୋ ତାହେଲେ ତମର ସାତଳା ଚନ୍ଦ କଣ ଜଣଙ୍କ ସାତଳା ଚନ୍ଦ କରିକିନିଅ?
ହଁ ଜଣେ ଜଣ ସମସ୍ତେ ସମସ୍ତେ ସାତ ସାତଟା ଚାନ୍ଦ କରି ନିଅନ୍ତି।
ମାନେ ସମସ୍ତେ ମାନେ ଜଣକା ସ ସପଟ ଚନ୍ଦ ନା ମାନେ ତେର ଦିନ କରିକି ନ ନିଅ ପୁଣି?
ନାଇଁ ନାଇଁ ଯୋଉ କୁଆଁର ବୁନେଇ ଦିନ ନା।
ଓହ ସାତଟା ଚାନ୍ଦ ଏକାଦରେ କରିକିନିଅ?
ହଁ ତାପରେ ସେ ସବୁ ଚାନ୍ଦ ଗୁରା ଚକୁଡା ହବ ସବୁ ଚାନ୍ଦ ଗୁରକୁ
ହଁ ହଁ।
ମାନେ ସମସ୍ତଙ୍କ ଛଥାଳି ସମସ୍ତଙ୍କ ଚାନ୍ଦ ଗୁଡାକୁ କଣ କଦଳୀରେ ଚାନ୍ଦ କିଏ କରିଥିବ କିଏ ସ୍କୁଟିରେ ସବୁ ଚାନ୍ଦ କରିବେ ସାତଟା ଚାନ୍ଦ ସେ ଚାନ୍ଦ ସମସ୍ତଙ୍କ ସାତ ସାତଟା ଚାନ୍ଦକୁ ଚକୁଡି ଦେବେ ଚକୁଡିକି ଏ ତାପରେ ସେଠୁ ଗୋଟେ ବଡ଼ ଚାନ୍ଦଟା କରନ୍ତି ସେ ବଡ଼ ଚାନ୍ଦ ଟାକୁ ନେଇକିନା ପୋଖରୀରେ ବୁଡ଼େଇକି ଆସନ୍ତି।
ଓହୋ ମାନେ ତମେ ମିଶିକିନି କର ଆଉ?
ହଁ।
ଆଉ ରାତ ଦିନ ମାନ ଉପାସ ରହୁ ନା ଉପାସ ରହୁନୁ।
ମୁଁ ଏଇ ଦି ତିନି ବର୍ଷ ହେଲାଣି ଦିନଟାଙ୍କ ଉପାସ ରହୁଛି ନହେଲେ ଆଗରୁ ଉପାସ ରୁହେନି।
ତମେ ଛୁଆ ଦିନରୁ କରୁଛୁ ଆଉ।
ହଁ।
ଆଉ।
ଆ ତମ ଆଡେ କେମିତି ହୁଏ?
ହଁ ଆମ ଆଡେ ବି ସେମିତି ତମ ଆଡେ ଜେନ୍ତି ଖାଲି ଦିଟା ମାନେ କଣ କହିଲୁ ଚାନ୍ଦ ମାନେ ସାତଟା ଚାନ୍ଦ କରୁଛ ଆମ ଆଡେ ହେନ୍ତି ଦିଟା ଚାନ୍ଦା ହୁଏ ଦେଖେ ଆମେ କଣ କହିଲୁ ଆମର ଯଉ ହଉଛି ମାସଟେ ହୁଏନିକି କୁମାର ପୁର୍ଣିମା ଓଷାଟା, ଜହ୍ନି ଓଷା ନହଲେ କୁମାର ମାସଟା ଜାକ କରିବେ ଜହ୍ନି ଓଷା ଲାଷ୍ଟ ଦିନଟାକୁ କୁମାରପୂନେଇ କୁହନ୍ତିନି କି?
ହୁଁ।
ହଁ ସେଟା ମାସଟାଆଙ୍କ ମାସଟାଆଙ୍କ ତ ଯିଏ ମାସ ଟାଙ୍କ କଲା କଲା ଯିଏ ପନ୍ଦର ଦିନ କଲାକଲା ଜିଏ ସାତ ସାତ ଦିନ ପାଞ୍ଚ ଦିନ ଏମତି କରନ୍ତି ମୁଁ ତ ଆମ ଘରେ ଏକାକରେ। ଆମର ଯୋଉ ଗୋଟେ ଅଲଗା କୋଠି ଥିଲା ଯେ ସେ ଅଲଗା କୋଟଠି ହେଟା ମାନେ ଗୋଟେ କୋଠିଟେ ଆମେ କରୁଥିଲୁ ଯେ ସେ ମାନେ ସେଠିକାର ସବୁ ଝିଅଗୁରାକ ମାନେ ବାହାସାହା ଘର ହେଇ କିଏ କି ଯଉମାନେ ଅନ୍ୟ କିଏ କରେ ଏମିତି ସବୁ ପଳେଇଲେ ସେ କୋଠିଟା ଭାଙ୍ଗିଗଲା ତେଣୁ ମୁଁ ଆମ ଘରେ ଆସିକି କରୁଛି। ଘରେ ଏକୁଟିଆ ଆସିକି ପୁଣି କରିବି ମାନେ କଳସ ଉଠେଇକି ଆଣିଛିି ଭାରି ଆଉ। ଘରେ ଆସି ଏକୁଟିଆ କରୁଚି ଏଇଟା ପାଞ୍ଚ ଦିନ ମାନେ ସାତ ଦିନିଠୁ କରିବାକୁ କହୁଚ ଏ ବର୍ଷ ସାତ ଦିନଠୁ କରୁଚି କୋଉ ବର୍ଷ ପା ପାଞ୍ଚ ଦିନଠୁ କରୁଚି। ପାଞ୍ଚ ଦିନିଆକ କରୁଛି ହେଠୁ ଯୋଉ କଣ କହିଲ ମାନେ ବା ସେଇ ଯଉ ଚଉରା ଟାକୁ ଲିପି ଦଉଛି ତାପରେ ମୁରୁଜ ପକଉଛି ତାପରେ କଳସ ବସଉଛି ମାନେ ଚାଉଳ ଥୋଇକି କଳସ ବସଉଛି ତାପରେ ଗୁଆ କଉଡି ମାନେ ଗୋଟେ ପିଢା ଉପରେ ଗୁଆ କଉଡି ମାନେ ନାଲି କପଡା ଏମିତି ଥୋଇକିରି ବସଉଛି ତାପରେ ହେଠୁ ଭୋଗରାଗ ଦେଇକିରି ମାନେ ପାଣି ଛଡ଼େଇକି କିରି ବହି ପଡୁଛି ତାପରେ ମଝିରେ ମଝିରେ ଏମିତି ଅର୍ଘ ଦି ଅର୍ଘ ଦଉଛି ମାନେ ଏମିତି ତାପରେ ଲାଷ୍ଟରେ ଯୋଉ ଜହ୍ନି ଫୁଲ ବି ମାନେ ନିଜେ ତ ଛିଡ଼େଇ ତୋଳିକି ଆଣିବନି ମାନେ ମୋ ବଡ଼ ବୋଉ କି ଆମ ସାଇରେ ଆମ କି ମୋ ଭାଇହେରିକା କିଏ କିଏମାନେ ଆଣିଦିଅନ୍ତି ଏମିତି ଆଣିଦେବେ ତାପରେ ଏଠୁ ସେ ଫୁଲ ଜହ୍ନିଫୁଲ ଅରୁଆ ଚାଉଳ ଆଉ କଣ ଦୁବ ଘାସ ଏମିତି ମାନେ ଦେଇକିନି ତାକୁ ବନ୍ଦା ହୁଏ। ଆଉ ଅର୍ଘ ଦିଆ ହୁଏ ଏମତି ମାନେ ଏମିତି ମାନେ ସେ ପାଞ୍ଚ ଦିନିଆକ ଏମିତି ହୁଏ ଆଉ ଲାଷ୍ଟ ଦିନ ତ ମାନେ ସମସ୍ତେ ତ ନୂଆ କପଡା ପିନ୍ଧିଥିବେ ତାପର ଯଦି ସେଇଟା ପୁଣି ତିନିଟା ଚାରିଟା ବେଳେ ପୁରା ଯୋଉ ହଉଛି ଲିପିବିି ପୁରା କଣ କହିଲୁ
ହ
ଚଉରା ଟାକୁ ତିନିଟା ଚାରିଟା ବେଳକୁ ଲିପିବି ତାପରେ ମୁରୁଜ ମୋ ଖୁଡି ମୁଁ ମିଶିକି ମାନେ ପକ ପକେଇଦବୁ ତାପରେ ଆମ୍ବ ତୋରଣୀରେ ମାନେ ଚଉରା ଟାକୁ ସଜେଇବୁ ପୁଣି ଯୋଉ ପତାକା ମାରିକିନି ଚଉରା ଟାକୁ ସଜେଇଦବୁ ରଙ୍ଗୋଲି ଫଙ୍ଗୋଲି କରିକି ପୁରା ସଜେଇବୁ। ତାପରେ ହେଠୁ ପୁଣି ସେ ଯୋଉ କଳସୀ ପାଣି ଢାଳିକି ନୂଆ କଳସୀ ଯୋଉ ପାଣି ଥୁଆ ହବ ପୁଣି ସବୁତକ ଚଉରା ଟାକୁ ଧୁଆ ଧୁଇ କରିକି ମ ସବୁ ପରିଷ୍କାର ପରି୍ଛନ କରିକି କରିବୁ ଆଉ। ନୂଆ ଡ୍ରେସ ପିନ୍ଧିଥିବୁ ହେଠୁ ନୂଆ କପଡା ଡ୍ରେ ନହଲେ ନାଇଁ ନୂଆ କପଡା ଲୁଗା ପଟା ପନ୍ଧିକି କଲେ ବି ହବ। ହେଠୁ ଯୋଉ ହଉଛି ମୋ ଖୁଡୀ ହେରିକା ମୋତେ ଟିକେ ସାହାଯ୍ୟ କରନ୍ତି ଆଉ ଭୋଗରାକ ଆମର କା କକେରା ଦେଖୁନୁ ପାଞ୍ଚଟା କାକେରା ଲାଗେନି କି?
ହୁଁ ହୁଁ।
ହୁଁ କାକେରା ଲାଗେ କାକେରା ଭୋଗ ଘରିକା କରିଦିଏ। କାକେରା ପୁଣି ଅନ୍ୟ ପିଠା କଣ ହେଇଥାଏ କା କାରା ଲଗେଇକିନି ମାନେ ପୂଜା କରାହୁଏ ଆଉ ସେଠୁ ଫୁଣି ଚାନ୍ଦ ଦିଇଟା ମାନେ କରିଦେଇଥିବେ ଘରେ। ଚାନ୍ଦ ଦିଇଟା କରିଦେଇଥିବେ ଗୋଟେ ବୋଧେ ସେଇଠି ମାନେ ପୂଜେଇ ଦିଅନ୍ତି ପୂଜେଇକିନି ଗୋଟେ ଭୋଗର ପକେଇ ଦିଅନ୍ତି ଆଉ ଗୋଟେ ମାନେ ନେଇକି ନାଳରେ ଯୋଉ ହଉଚି କଳସୀ ଫଳସୀ ଯେତେବେଳେ ମାନେ ଧରିକି ଯାଏ ଯୋଉ ସେଇ ନାଳକୁ ନା ବନ୍ଧକୁ ଏମିତି ଭସେଇବା ପାଇଁ ଚାନ୍ଦ ପୁ୍ଜେଇକି ଏକାଥରେ ସେ ଚାନ୍ଦଟାକୁ ସେଠି ଭସେଇକି କଳସୀ ଫଳସୀ ଭ ସେଇକିନି ଆସେ ହେଠୁ ଯୋଉ ହଉଚି କଣ କହିଲୁ ଭୋଗ ଭୋଗ ଖାଏ ହେଠୁ ଫଣି ହୁଁ ଭୋଗ ହୁଏ ତାପରେ ତାପରେ କଣ
ଆମର କରାଯାଏ ଆମର ଆହୁରି ଗୋଟେ ଜିନିଷ ଛାଡିଗଲେ ଆମର ଯୋଉ ଦିନ ସାତ ଦିନ ଯୋଉ ଦିନ ସାତ ପାଳି ଯୋଉ ଦିନ ନା
ହୁଁ ହୁଁ।
ଆ ସେଦିନ ଆମର ସେମିତି ପତାକା ଫତାକା ଲଗା ହୁଏ ସେ ଲକ୍ଷ୍ମୀ ପୂଜା ବି ହଉଥିବ। ହଁ ସେତିକବାଳୁ ତାପରେ ଯୋଉ କଣ କରାହେବ କହିଲ ସେ ଯୋଉ ଚଁଉରାଟାରେ ଯୋଉ ପିଣ୍ଡିଉରା ନଥିବ ଚାରିକର
ହୁଁ।
ମାନେ ଚଉଁରା ମଝିଟା ଚଉଁରା ତା ଚାରିକର ଆଙ୍କ ଚାରିକର ଆଙ୍କ ଯୋଉ ପଦ୍ମ ଫୁଲ ଆଣିଥିବେ ପଦ୍ମ ଫୁଲ ଧଳା ପଦ୍ମ ନହେଲେ କଇଁ ଫୁଲ ପଦ୍ମ ଫୁଲ ଆଣିଥିବେ ସେ ପଦ୍ମ ଫୁଲରେ ତା ପାଖୁଡାରାକ ଛିଡେଇ କିନା ଫୁଲ କରିକି ସଜାନ୍ତି। ସଜେଇବେ ଫୁଲ କରିକି ସଜେଇବେ ତାପରେ ତା ଚାରି କର ମୁ ର୍ଜ ପକେଇବେ ବଢିଆ ଷ୍ଟାଇଲି ଷ୍ଟାଇଲି କରିକି ସଜେଇବେ ତା ଚା ମାନେ ଚଉଁରା ଚାରି କର ସେରା କୁହନ୍ତି କଣ ଫୁଲ ପକାନ୍ତି। ଫୁଲ ପକେଇବେ ତାପରେ ହେଠୁ ତା ତଳେ ଚଉଁରା ତଳେ ବସେଇବେ କଳସ ବସେଇବେ। ଆମର ଚ ଯୋଉ କୋଉ ଯୋଉ କାକେରା ପିଠା କାକେରା ପିଠାରେ ବି ଆମର ଚାନ୍ଦ ହୁଏ। ଆ କାକେରା ପିଠାରେ ଚା କାକେରା ପିଠାରେ ଚାନ୍ଦ ହବ ଆଉ ଛେନାରେ ଚାନ୍ଦ ହୁଏ ଆଉ ଛେନା ଗୁଡ କଦଳୀରେ ଚାନ୍ଦ ହୁଏ। କାକେରା ପିଠାରେ ଚାନ୍ଦ ହୁଏ ଆଉ ଗୋଟେ କଣଃ
ଅଟାରେ ହୁଏନି କିଲୋ?
ହଁ ହଁ ଅଟାରେ ବି ହୁଏ।
ହଁ ଅଟାରେ ଚାନ୍ଦ ହୁଏ ଆଉ
ଅଟାରେ ଚକୁଡନ୍ତି ଆଉ, ଅଂ ଆଉ ଏମିତି କଣ ବୋ ବୋହୁତୁ ଗୁରେ ଜିନିଷରେ ସବୁ ଫଳ ଫଳ ଗୁରେ କାଟିକିନା ସେଥିରେ ଗୋରେ ଚାନ୍ଦ କରିବେ। ଆଉ ଆ ଏମିତି ବୋହୁତ ଜିଓ ବହେ ଗୁରେ ଜିନିଷରେ କରନ୍ତି।
ଓହୋ ତମର ଯୋଉ ରାତିରେ ଯୋଉ ହଉଚି ଖଇ ଗୁରେ ମାନେ ଏମିତି ପାଟିରେ ପକେଇକି ଫୁଙ୍କନ୍ତି। ଫୁଙ୍କନ୍ତି ତମର?
ଖଇ ନା ମୁଁ ହେରା ଜାଣିନି।
ହୁଁ ନାଇଁ ଖଇଗୁରେ ପା କହ।
ଯୋଉ ଆମ ରାତି ବେଳୁ ସବୁ ମାନେ ପୂଜା ଫୂଜା କରିସାରିବି ଯୋଉ ସାତ ଦିନିଆଙ୍କ ମାନେ ଯୋଉ ସାତ ଦିନିଆଙ୍କ ଭଲ କି ଧୁମଧାମରେ କରିବେନି କି ଲା ଷ୍ଟେ ଦିନ‌ଓରା ବୋହୁତ ବଡ ଆକାରରେ କରିବେ ଯେ ସାତ ପୂର୍ବ ସାତ ଦିନିଆଙ୍କ ଆମର କଣ କହିଲ ଯେମିତି ଯୋଉ ଛକ ଥିବ ଯୋଉ ଛକ କୁହନ୍ତି।
ହୁଁ ହୁଁ।
ସବୁ ଦାଣ୍ଡରେ ଯାଇକିନା ଖେଳନ୍ତି। ଝିଅ ପିଲା କଣ ପୁଅ ପିଲା କଣ ସବୁ ଦାଣ୍ଡରେ ଯାଇଁକି ଖେଳିବେ। କିଏ କବାଡି ଖେଳିବେ କିଏ ସବୁ କ ଲୁଚା ଲୁଚି ଖେଳିବେ ରାତି ଏଗାରଟା ଏ ଦଶଟା ଏଗାରଟା ବେଳୁ ଯିବେ ଖେଳିବା କୁ ଯିବେ ଆସିବେ ଆ ରାତି ଦିଇଟା ତିନିଟା ବେଳୁ ଆସିବେ ସକାଳୁ ସକାଳୁ ପୁରା।
ଓହୋ ମାନେ ତମର କୁଆଁର ପୁନେଇଁ ରେ ବି ରାତିରେ ଖେଳନ୍ତି ନା।
ହଁ ରାତିରେ ଖେଳିବେ।
ଓହୋ।
ମୋତେ ତମର ସାତଟା ତାହେଲେ ଚାନ୍ଦା ଏକାଥରେ ହୁଏ ଆଉ ସାତଟା ଚାନ୍ଦା ହୁଏ ଆମର ଗୋଟେ ମାନେ ଅଲଗା ମାନେ କଣ କହିଲୁ ଖଇ ଫୁଙ୍କା ହୁଏ ମାନେ ତମର ଟିକେ ଅଲଗା ଆମର ଟିକେ ଅଲଗା।
କଣ ଖଇ ପକା ହୁଏ ମତେ
ମାନେ କଣ ମାନେ କଣ କହିଲୁ ଖଇ ମାନେ ଯେଉ ହେଉଛି ପାଟିରେ ପକେଇକି ମାନେ ଜହ୍ନକୁ ଦେଖିକି ଖଇ ପାଟିରେ ଏମିତି ପକେଇକି ମାନେ ଫୁଙ୍କନ୍ତି।
ହ
ତ ଖଇଗୁରା ଉଡିକି ପଡିବ ତଳେ ଆଉ।
ଓହୋ।
ହଁ ସେଟା କଣ ପାଇଁ ଏମିତି କରନ୍ତି କେଜାଣି ମୋର ମନେ ପଡୁନାଇଁ କଣ ପାଇଁ ଗୋଟେ କରନ୍ତି ଆଉ।
ମୁଁ ଜାଣିନି ତାହେଲେ ମୋର ଜାଇନି ହେଠିକି ପୋଖରୀପାଖକୁ ସଞ୍ଜ ହେଇଗଲେ ଛାଡ଼ାନ୍ତିନି ଛୁଆଙ୍କୁ ବଡ଼ ଲି ବଡ଼ ପଛରେ ସେମାନେ ଯଦି ଫୁାଙ୍କା ଫୁଙ୍କି କରୁଥିବେ ମୁଁ ହେରା ଦେଖିନି କି ଜାଣିନି।
ଘରେ ଆସିକି ହେରା କରିବୁ ନା। ଘରେ ଆସିକି ନିଜ ପରିବାର ସହିତ କରିବୁ।
ନାଇଁ ଆମର କାଇଁ ତାହେଲେ ହୁଏନି।
ଓ।
ଆ ତମେ ଆଜି କଣ ଖାଇଥିଲ?
ହଁ ମୁଁ ଖାଇଥିଲି ଭାତ ଆଉ ମୁଁ କଣ କିରେ ମଟର ଆଳୁ ତରକାରୀ ଆଉ ଯୋଉ ହଉଛି ଭଜା ଏମିତି ଖାଇଥିଲି ଆଉ ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ଭାତ, ତରକାରୀ, ଭଜା ଆଉ ଦଳାଦଳି ଏଇରା ଖାଇଥିଲି ଆଉ।
ହଁ ମୁଁ ବି ଦଳାଦଳି ଖାଇଥିଲି ଟିକେ ଆଉ। ହଉ ଆଉ ଯା ଅଉ ହଁ ହଁ।